ତମେ ନେଟୱାର୍କ ଆସୁନ।
ହାଲୋ। ହଁ ଦିଦି କଣ କରୁଚ କି?
ଆଉ ତମ ଆଡେ ବର୍ଷା କେମିତି ହଉଛି?
ହଁ ଆମ ଆଡେ ପ୍ରବଳ ବର୍ଷା ଦୁଇ ତିନି ଦିନ ହେଲା। ବର୍ଷା ପ୍ରବଳ। ଆଉ ତୁମ ଆଡେ?
ହଁ। ହଁ ସକାଳ ପହରୁ ତ ଏମିତି ଲାଗି ରହିଛି ବର୍ଷା ଯେ ଏପରନ୍ତ ଛାଡିବାର ନାହିଁ କାରଣ ପ- ମଣିଷ ଟିକେ ବାହାରକୁ ବି ଟିକେ ଯାଇ ପାରୁନୁ। ଆଉ ଯୋଉ ଚାଷ ବାସ କରିବା ପାଇଁ ଲୋକମାନେ ଉଁ, ଯାଆନ୍ତି ବିଲକୁ ବି ଯାଇପାରୁନାହାନ୍ତି କାରଣ ବର୍ଷା ଲାଗି ରହିଛି ଆଉ। ବିଲ ଆଡିଆରେ ପାଣି ପୁଣା ହେଇଗଲାଣି ବିଲ ଯାହା ହେଲା ହାଣା ହୁଣି ନ କଲେ ଆଉ ପାଣି ଟା ଜମି ହେଇ କି ରହିବ ବିଲ ମାନଙ୍କରେ ନା ସେଥିପାଇଁ ହଉଛି ସେମାନେ ଯାଇ ଉଁ, ଯାହାହେଲେ ଚାଷୀ ଭାଇ ମାନେ ଚାଷ ନ କଲେ ତ ସେମାନେ ଖାଇବେନି ନା, ସେ ଥିପାଇଁ ସେମାନେ ହଉ ଚି ଯାଇପାରୁନାହାନ୍ତି ବିଲ ଆଣି ସବୁଆଡେ ତ ପାଣି ଆ, ଭର୍ତ୍ତି ହେଇଗଲାଣି, ନାଳରେ ବି ସବୁ ଆଡେ ନାଳ ବଢିହେଇଗଲାଣି, କୂଅ ମାନେ ବି ବେଶୀ ପାଣି ହେଇଗଲାଣି। ଆଉ ହଉଛି ସମସ୍ତେ ଚିନ୍ତାରେ ଅଛନ୍ତି, କଣ କରିବେ? ଆଉ ରଥଯାତ୍ରାକୁ ଏ ବର୍ଷ ଯିବ ନା ନାହିଁ?
ହଁ ଦେଖିବା ଆଉ ଏଇ ଉଁ, ବର୍ଷା ଯୋଉ ଦୁଇ ତିନି ଦିନ ହେଲା ଲାଗିରହିରୁ ରହିଛି ପୁଅ ଦେହ ଟା ଟିକେ ଭଲ ନାଇଁ ତ। ଆଉ ଦି ଦିନ ହବ ତାକୁ ଜର ହେଇଯାଇଛି। ଆଉ ଦେଖିବା ଆଉ ଯିବା ଆଉ। ଆମର ଏଠି ପୁରୀରେ ତ ଅ, ରଥଯାତ୍ରା ମାନେ ପ୍ରସି ସିଦ୍ଧ। ପରୀ କିି କି ଶିକିନ୍ଦା ଆମର ଏଠି ପାଖରେ ଯିବା ପାଇଁ ହେଲେ, ଏଠି ବି ଭୁ ବନରେ ଆମର ହଉଛି ଉ, ରଥଯାତ୍ରା। ଆଉ ଦେଖିବା ଆଉ ଏମିତି ତଶବର୍ଷା ଲାଗି ରହୁଚି ଏଇ ଯିବା ଆଉ।
ଓହୋ। ହଁ ମୁଁ ସେମିତି ଭାବିଚି ଦେଖିଆ ଟିକେ ହଉଛି ରଥଯାତ୍ରା ଙ୍କୁ ଟିକେ ଯଦି ହୁଁ କାଳିଆ ର ଡୋରି ଲାଗିବ ନିଶ୍ଚୟ ଆମେ ରଥଯାତ୍ରା ଦେଖିଯିବୁ, ନହେଲେ ରଥ ବି ଟିକେ ଟିକେ ଟାଣିବୁ। ବହୁତ ଏଇ ବର୍ଷ ତ ବର୍ଷା ଛାଡୁନି ଦେଖିଆ ଛାଡିଲେ ଦେଖି ଖା ହଉଚି ଯଦି ଭଗବାନଙ୍କ ଡୋରି ଯେ କାଳିଆର ଡୋରି ଲାଗିଲା ନିଶ୍ଚୟ ଆମେ ଯିବୁ ବୋଲି ଭାବୁଛୁ। ଦେଖିଆ ମୋ ସ୍ୱାମୀଙ୍କର ମୋର ଯିବୁ। ବୁ ବୋଲି ଦେଖିଆ କଣ ହଉଛି ଆଉ, ଆଉ ତୋମ ଆଡେ ରଜ ସେଲିବ୍ରେସନ୍ କେମିତି ହେଲା?
ହଁ ଆମର ଏଠି ରଜ ଅଁ, ମାନେ ମୋ ରଜକୁ ତ ବାପଘରେ ଥିଲି। ବାପଘରେ ସବୁ ନୂଆ ଝିଅ ମାନେ ଯୋଉ ବାହା ହେଇ ଥିବେ ନୂଆ ଝିଅ ମାନେ ବି ଆସିଥିଲେ। ଆଉ ମୋ ସାଙ୍ଗସାଥି ମାନେ ବି ଆସିଥିଲେ ରଜ ତିନି ଦିନ ଧରିକି ପାଳନ କରାହେଲା ଦଳି ବହୁତ ଉଁ ଏ ମାନେ ଟଙ୍ଗା ହେଇଥିଲା ଆଉ ଅ, ଏମିତି ଖେଳ ପୁଅଁ ସବୁ କବାଡି ହଉ ପୁଚି ହଉ। ଆଉ ଗୀତ ନାଚ। ସବୁ କିଛି ଏ ଯୋଉ ଚିଆର ରେ ଯୋଉ ଇଏ ଚାରିପଟାଙ୍ଗ ବୁଲିକି ଯୋଉ ମ୍ୟୁଜିକ ଚିଆର ଲାଖେ। ଅ, ସେ ଖେଳ ସବୁ ଖେଳରେ ପ୍ରତିଯୋଗିତା ସବୁ ହେଇଥିଲା ଫାଷ୍ଟ, ସେକେଣ୍ଡ, ଥାର୍ଡ ର ମାନେ ପ୍ରାଇଜ ବି ବଣ୍ଟନ କରାହେଇଥିଲା। ଆଉ ସବୁ ସାଙ୍ଗସାଥି ମାନେ। ଏ ଘରେ ମିଶିକି ଯାହା ପିଠା ପଣା କରାହେଇଥିଲା। ସବୁଠୁ ତ ରଜ ର ମାନେ। ଓଡିଶାର ବଡ ପର୍ବ ହଉଛି ରଜ ପର୍ବ ଆମର କଣ ଯୋଉ ର ଜର ଯୋଉ ମେନ୍ ହଉଛି ପୋଡ ପିଠା। ପୋଡ ପିଠା ବି ହେଇଥିଲା। ଆଉ ତା ସାଙ୍ଗରେ କାକରା ଆରିସା ମଣ୍ଡା। ଆଉ ବରା ପକୁଡି ସବୁ ବହୁତ ବିଭିନ୍ନ ପ୍ରକାରର। ଅ-ଅ-ବିଭିନ୍ନ ପ୍ରକାରର ପିଠା ପଣା କରାହେଇଥିଲା। ସବୁ ସାଙ୍ଗସାଥି ମାନେ ମିଶିକି ଖାଇଲୁ ଆଉ ଦୋଳି ଖେଳିଲୁ। ତିନି ଦିନ କୁଆଡେ ବି ମାନେ କଟିଗଲା ଜାଣି ହେଲାନି। ଆଉ- ଉ - ଉ ଦି ଯୋଉ ପୋଡ ପିଠା ଟା କେମିତି ପ୍ରସ୍ତୁତ କରନ୍ତି ଜାଣି ନା।
ହୁଁ ପୋଡ ପିଠା ତମେ ବନେଇଥିଲ ନା ତମ ଶଶୁମା ବନେଇଥିଲେ।
ଆମ ଗୋଟେ।
ହ୍ୟାଲୋ।
ତ ଏପଟ କଣ ଯୋଉ। ମୁଁ ବନେଇଥିଲି। ହ୍ୟାଲୋ ସି ବି ମନେ ମାନେ କହିବା ହଁ।
ଓ ନିଂ ପୋଡ ପଠା କିଏ ବନେଇଥିବେ ତମେ ବନେଇ। ଥିଲ ନା ଆଉ କିଏ ବନେଇଥିଲେ ତ ଶୁଶୁମା ବନେଇଥିଲେ?
ନାଇଁ ଆମ ବାପା ଘରେ ଥିଲି। ହେଲେ ମୁଁ ଶିଖିବା ପାଇଁ କି ମାଆଙ୍କୁ କହିଲି। ମାନେ ମୁଁ କରିବି ତମେ ଟିକେ କହି କହିଦିଅ ଶିଖିବା ପାଇଁ। ତ ପୋଡପିଠା ମୁଁ ଏ ବର୍ଷ ପ୍ରଥମେ କି କଲି। ସେ ଯୋଉ ଆଗେ ଉ ଆଗ କଣ ଅରୁଆ ଚାଉଳ ଯୋଉ ଭିଜେଇ ଦିଅନ୍ତି। ତାକୁ ଭିଜେଇ ଦେଇ ଦଶ ପନ୍ଦର ମିନିଟ ଖଣ୍ଡେ ତାକୁ ରଖିଦବ ତାପରେ ତାକୁ ଛାଣିକି। ଯେ କୌଣସି ପାତ୍ରରେ ହଉ ଉଁ ଛାଣିକି ର ଖିଦେବ ସିଏ ପାଞ୍ଚ ଦଶ ମିନିଟି ଖଣ୍ଡେ ଇନେ ଶୁଖିଗଲେ। ତାକୁ ଚୁନା କରିଦବ। ହୁଁ ବାଟିକି ଚୋରିିକ ହଉ ଆଜିକାଲି ଯୋଉ ଇଏ ହେଲାଣି ମେସିନ୍ ଦ୍ଵାରା ହଉ। ଗ୍ରାଇଣ୍ଡିଙ୍ଗ କରିକି ତାକୁ ଚୁନା କରିଦବ ପ୍ରଥମେ ଚୁନା। କରିକି ତାକୁ ରଖିଦବ। ତାପରେ ଚୁଲିରେ ବେଶୀ କରି ଚୁଲିରେ ପୋଡ ପିଠାଟା କଲେ ତା ସ୍ଵାଦଟା ମାନେ। ବହୁତ ଭଲ ଲାଗେ ଆଉ ଚୁଲିରେ ତାକୁ ପାଣି ବସେଇ ଦେଇଥିଲି। ଉ ପାଣି ବସେଇକି ତାକୁ ପାଣି ଟା ଫୁଟିଲା ପରେ ତାକୁ ଗୁଡ। ଗୁଡ ପକେଇକି ସେ ଗୁଡ ଟା ଟିକେ ଫୁଟିଲା ପରେ ଯାହା ସବୁ ତେଜ ପତ୍ର। ଗୁଜୁରାତି ଗୋଲମରିଚ ଆଉ ଛୋଟ ଛୋଟ ପିସ। କାଟିକି ଛୋଟ ନଡିଆ ନଡିଆ ପରୁ କାଯୁକିଶ୍ମିସ୍ ଯାହାବି ତମେ ପକେଇ ପାରିବ। ଆଉ ପକେଇକି ତାକୁ ଚୁନା କୁ ଢାଳିକି। ସେ ତାକୁ ମାନେ ଜନ୍ତି ଦବ। ଜନ୍ତିଲା ପରେ ସେ ଯେମତି ନ ଲାଗିବ କଡେଇରେ ଯେମତି ନ ଲାଗିବ। ହଁ ଜାଣିବ ଯନ୍ତୁଣି ଟା ହେଇଗଲା ହାତକୁ ଯେମତି ନ ଲାଗିବ ବି। ଆଉ ଟିକେ ଦେଖିବ ତାପରେ ଯନ୍ତୁଣି ହେଇ ସାରିଲା ପରେ ତାକୁ ବାହାରକୁ ବାହାର। କରିଦବ ତା ଯେକୌଣସି ଉ କଡେଇ ହଉ କି ତାୱା ହଉ ଇୟରେ ଚୁଲିରେ ବସି ଦେଇେଇକି ତାକୁ ତଳେ କଦଳୀ ପତ୍ର ଦେଇକି ଟିକେ ଘିଅ ଦେଇକି ସେ ଯନ୍ତୁଣୀ କି ଢାଳି ଦବ ସେଇଥିରେ ତାପରେ ଚାରିପଟାର ଆଙ୍କ ଯନ୍ତ୍ର ଚାରିପଟା ଟିକେ ଘିଅ ଦେଇକି ପୁଣି କଦଳୀପତ୍ର ଦେଇକି ଆଉ ଘରେ ଯୋଉ ରଡ ପାଉଁଶ ଯୋଉ ନିଆଁ ଟିକେ ଉପରେ ହେଇକି ଉପର ଟା ଟିକେ ଟିକେ ବି ମାନେ ଆସିବା ଆଉ ଟିକେ ଅଧଘଣ୍ଟା ଘଣ୍ଟେ ତାକୁ ଚୁଲିରେ ନା ଘୋଡେଇ ଦେଇକି ସିଝେଇଦେବେ। ସିଝେଇଲା ପରେ ସେ ଦେଖିବେ ତାକୁ ହେଲା ପରେ ତାକୁ ଓ ମାନେ କେ ଲା ଖାଇବ ବିଶ୍ୱଵାସ କଲେ ସେ ରାତିରେ ଯୋଉ କରିକି ସେ ସକାଳକୁ ଯୋଉ ଖାଆନ୍ତି ତା ବେଶୀ ଭଲ ଲାଗେ । ଏଣ୍ଡା କେ ତ ସ୍ୱଦ କ ଆଉ ଦିଦି ତମ ପଟେ କେମତି କଣ କରଛି ପୁଡ ପିଠା
ହଁ ପୋଡ ପିଠା ତ ମତେ ସେମତି ଆସେନି। କିନ୍ତୁ ଖାଲି ଆମର ସୁଜି କାକରା କରିଥିଲୁ ଆଉ ହଉଛି ଆରିସା କରିଥିଲୁ। ଆଉ ଇଟିଲି କରିଥିଲୁ ବରା କରିଥିଲୁ ଆଉ ପକୁଡି କରିଥିଲୁ ଏଇରା ଏମ କରିଥିଲୁ। ତେଣୁ ପୋଡ ପିଠା ତ ମତେ ଆସିନି ମୋ ଶାଶୁ ମା ବି କହିଲେ ତାପରେ ସେତେବେଳୁ ଲାଇନ ବି ନଥିଲା ମଟର ଆମ ଗାଁ ରେ ପଡି ଯାଇଥିଲା ତ ସେଥିପାଇଁ ଲାଇନ ନଥିଲା। କୋଉଠିରେ ଏଣ୍ କରୁ ଆଉ ମୋ ଶାଶୁ ମା ତ କହିଲେ ସେ ମୁଁ ବାଟା ବୁଟି କରିପାରିବିନି ଆଉ ପୋଡ ପଠା ପିଠି ନହଉ ପରେ କରିକି ଖାଇଦବା ଏମିତି ସେ ମତେ କହିଲେ ହଉ ମୁଁ କହିଲି ହଉ ଠିକ ଅଛି ଆଉ ସେମିତି କରିଥିଲୁ ଆଉ ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି। ଶାଶୁ ଶଶୁର। ଆଉ ନା ଶ୍ୱଶୁର ତ ଏବେ ବର୍ଷ ଦେଢ ବର୍ଷ ହବ ଶ୍ୱଶୁର ଚାଲିଗଲେ ଶାଶୁ ଅଛନ୍ତି ଆଉ ସ୍ଵାମୀ ଚା ଦେଢଶର ପୁତୁରା ଝିଆରିୀ ସମସ୍ତେ ଅଛନ୍ତି ଆଉ ଆଉ ଆପଣଙ୍କର ସମସ୍ତେ ଭଲ ନା ଦେହ ପା ଭଲ
ହଁ ସମସ୍ତଙ୍କର ଭଲ ମୋର ଶାଶୁ ଶଶୁର ଆଉ ଜେଜେମା ଅଛନ୍ତି। ଆଉ ହଉଛି ମୋ ଯା ଆଉ ମୋ ଦେଢଶର ମୋର ଗୋଟେ କୁନି ପୁତୁରାଟେ ଛଅ ମାସ ହବ ଆ ସମସ୍ତେ ମୋ ସ୍ଵାମୀ ଆଉ ଏମିତି ସମସ୍ତେ ଅଛୁ ଆଉ
ଛୁଆର ଛଅ ମାସ କହୁଛ ତାକୁ ଧରିବାକୁ ଭଲ ଲାଗେ।
ହୁଁ।
ହଁ ସକାଳୁ ହଁ ସକାଳୁ ସେଇ ଦେହ ଟା ଟିକେ ଭଲ ନାହିଁ ତ ସକାଳୁ ଟିକେ ଯୋଉ ଅଁ ସ୍ୱାମୀ କହିଲେ ତାଙ୍କ ଏ ଯୋଉ କଣ ଚା ବର୍ଷା ପାଗକୁ ଚା। ଚା କରିକି ଦେଲି ସେ ତାଙ୍କର ପିଇଲେ। ଆଉ ମୋ ଚାହା ପିଉନି ସନ୍ତୁଳା କରିଦେଇଥିଲି ସମସ୍ତେ ଖାଇ ଦେଇଥିଲୁ। ଆଉ ଏମିତିଆ ତ ବର୍ଷା ହଉଚି ଯୋଉ ତିନି ଦିନ ଧରିକି ଯୋଉ ପାଗ କୁହନି ଯ ଥଣ୍ଡା ଜର ପୁଣି ଏମିତିରେ ବି ଯୋଉ ମଶା ହଉଚନ୍ତି। ପ୍ରବଳ ରାତିରେ ଠିକ ରେ ଶୋଇହୋଉନି। ଏ ମଶା କଉ ମଷା ଇଏ ଯେ ଏମତା ପାଖକୁ ଜର ହେଇଯାଉଚି ଆଉ ସେ ପୁଅଟା ପୁଅ ଟା ଦେହ ବି ଭଲ ନାହିଁ। ଆଉ ତମ ସେପଟେ ତମ ତ କହୁଛ ଗୋଟେ ପୁନି ପୁତୁରା ଅଛନ୍ତି ଛଅ ମାସର ଆଉ ଛୋଟ ଛୁଆଙ୍କୁ ତ ମତେ ବାହାରି ଭଲ ଲାଗେ। ଆଉ ତମକୁ ତା ମାନେ ତା ସହ ମାନେ ଧରିକି ଦିନ କୁଆଡେ ପଳଉ ଥୁବ ଜାଣିପାରିବନି ନା ଛୋଟ ଛୁଆଙ୍କ ସହ ଭଲ ଲାଗିବ।
ସେ ଚବିଶ ଘଣ୍ଟା ଖାଲି ରାତି କନ ଦିନ କଣ ସବୁବେଳେ ତ ଖାଲି ଚାନ୍ଦିଲା ଆଉ। ହଉଚି କନ୍ଦଥିଲେ ସେ ହଉଚି ତା ଦେହ ଟା ଏମତି ଆଠ ଦିନକୁ ଚାରି ଦିନକୁ ଖାଲି ଖରାପ ହଉଚି ସେଥିପାଇଁ ତା ବା ଏବେ ବି ନେଇକି ଯାଇଥିଲେ ଢେଙ୍କାନାଳ ମେଡିକାଲ ପୁଣି ତା ଏଇ ଯୋଉ କଫଟା ରହିଯାଇଚି ତ ସେଇଥିପାଇଁ। ତାକୁ ବେଶୀ ଜର ଟା ହଉଚ ଟିକେ ନା ଆଉ ଥଣ୍ଡା ପାଗ ହେଇଗଲେ ତାକୁ ଜର ବାହାରି ପଡୁଚି। ଜରକୁୁଆଡେ ତାତି ଏମିତି ହଉଚି ସେ ଆଉ ସମାଳି ପାରୁନି ନାକ ନୁକି ତାର ଚୁଣ୍ଟି ଦଉଚି ସେଥିପାଇଁ ସେ ଖାଲି କାନ୍ଦୁି ରାତି ଟା ଆଙ୍କ ଦିନ ଟା ଆଙ୍କ କାନ୍ଦୁଚି। ସେଥିପାଇଁ ଟିକେ ସୋଇପାରୁନି ଆଉ। ଅ ହଉ ଆଉ ମୁଁ ରଖୁଚି ମୁଁ ତମକୁ ପରେ ଟିକେ କଲ କରୁଚି।
ହଁ ହଉ।